ସାର ନମସ୍କାର।
ଆଜ୍ଞା ମ୍ୟାଡ଼ାମ ନମସ୍କାର ଆଉ ମ୍ୟାଡାମ ଆପଣ ବ୍ୟସ୍ତ ଥିଲେ କି ଆଜ୍ଞା ମୁଁ ଜଣେ ଆଜ୍ଞା ମୁଁ ଜଣେ ବନ୍ଧୁଙ୍କ ସହିତ କଥା ହଉଥିଲି ତ। ମୁଁ ଆଜ୍ଞା ଆପଣଙ୍କ ନମ୍ବର ଆଣିକି ତାଙ୍କ ସହିତ ଠାରୁ ଆପଣଙ୍କୁ
ଆଛା ଆଛ ମ୍ୟାଡ଼ାାମ ଆପଣଙ୍କର ପହିଲି ରଜ କେମିତି କଣ କଟିଲା?
ହଁ ରଜ ତ ହେଲେ କଣ କହିଲେ କି ମୋର କାଲି ଜଣେ ବଡ ଭାଇ ଟିକେ ବାହାରେ ରହୁଛନ୍ତି ତାଙ୍କର ଟିକେ ଆକ୍ସିଡେଣ୍ଟ ହେଇଯାଇଥିଲା ତ। ତ ସେଥିପାଇଁ ଟିକେ ମୋ ମନଟା ଟିକେ ଦୁଃଖ ଦୁଃଖ ଥିଲା ଗୋଟେ ଟ୍ୟାଙ୍କର ତାଙ୍କୁ ଦେହରେ ବାଡେଇଦେଲା ବୋଲି ଲୋକ କହୁଛନ୍ତି। ବାକି ଜଣେ ଲୋକ କହିଲେ କି ସେଠି ଫିଡସ ମାରିଲା ବେଲି ହେଲା କି ସେଥିପାଇଁ ଟିକେ ମନଟା ଟିକେ ବେଶୀ ଦୁଃଖ ଥିଲା ମୋର ସେଥିପାଇଁ ଟିକେ
ଆଜ୍ଞା।
କି ବୁଲାବୁଲି କୁଆଡେ ବାହାରକୁ କରିବା। ମୁଁ ଯାଇନି ଆଉ ଖାଲି ଯାହା ଘରେ ଯେହେତୁ ଉ ଶାଶୁଘର ତ କେହି ନାହାନ୍ତି ମାନେ ପିଠା ପଣା ଅନ୍ୟମାନେ ବି ଅଛନ୍ତି ନା ତ କରିବାକୁ
ଆଜ୍ଞା।
ଖାଲି ପିଠା ଟିକେ ପ୍ରସ୍ତୁତ ଯେମତି ପୋଡପିଠା ପୋଡ ପିଠା ତ ମତେ ଆସେନି ମୁଁ କରି ନାଇଁ ମୁଁ କରିନି କେବେ ପୋଡ ପିଠା ଆକ୍ଚୁଆଲି ହେଲା କିି ମତେତ ଭଲସେ ଆସିନି ମୁଁ ମୁଁଆଣ୍ଡି ପିଠା କରିଦେଇଛି ଆଉ ଚକୁଳି ପିଠା ତା ସହିତ ତରକାରୀ ସକାଳୁ କରିଦେଲି ଆଉ ଆଉ ଆପଣଙ୍କର
ମୋର ବି ମ୍ୟାଡାମ ମୋର ପୋଡ ପିଠା ହେଇଥିଲା। ଆ ଆକ୍ଚୁଆଲି ମତେ ବି ପୋଡ ପିଠା ଆସେନି ମାନେ ଆସେ ପ୍ରୋସେସ୍
କେମିତି ଜାଣିନାହାନ୍ତି କେବେ କରିନାହାନ୍ତି।
ତାର ନାଇଁ ତାର ପ୍ରକ୍ରିୟା ଟା ମୁଁ ଜାଣିଛି କିନ୍ତୁ ଯେହେତୁ ମୁଁ ଏକୁଟିଆ ଆ ମୋର ଅ ମାନେ ଇନ ଶାଶୁଘରେ ସେମତି କିଛି କେହି ହେଲ୍ପ କରିବା ପାଇଁ ନାହାନ୍ତି ନା ସେଥିପାଇଁ ମୁଁ ମୋର ବାପ ଘରୁ ମୋ ମାନେ ମୋ ମମି କରିକି ଦେଇ ଦିଅନ୍ତି।
ଓ ହୋ ଆପଣ ଯୋଉ ପୋଡପିଠା କହିଲେ ପୋଡପିଠା ପିଠା ହଁ ପୋଡପିଠା ଯୋଉ ଆପଣ ଖାଇଲେ ସେଇଟା କଣ ଚାଉଳ ବିରି ରେ ପ୍ରସ୍ତୁତ ଯୋଉ ପୋଡପିଠା ଖାଇଛନ୍ତି? ନାଁ କ୍ଷୀରରେ ଯୋଉ ପୋଡ ପିଠାଟା ପ୍ର ତ ଆପଣ ସେଇଟା ଖାଇଛନ୍ତି।
ନାଇଁ ନାଇଁ ଆମ ମୋ ଆ ଅକ୍ଚୁଆଲି ମୋ ଚାଉଳ ଚୁନା ଆଉ ଯୋଉ ବିରିରେ ଯୋଉଟା ହଉଛି ସେଇଟା ମୁଁ ଖାଇଛି। ଖିର ପୋଡ଼ ପିଠା।
ମ୍ୟାଡ଼ାମ ଆଉ ଗୋଟେ କଥା। ହଁ, ମୁଁ କହିଲି କି ମ୍ୟାଡ ଯୋଉ ଚାଉଳ ବିରି ରେ ହୁଏ ଯୋଉ ପୋଡପିଠା ଟା ସେଇ ପୋଡପିଠା ଟା ହୁଏ କି? ଗାଁ ଗହଳିରେ ଏ ତ। କିନ୍ତୁ ସେ ପୋଡ଼ ପିଠା ଟା ପ୍ରାୟ ସବୁ ଲୋକ ମାନେ କରିପାରନ୍ତିନି ଯୋଉଟା କି କୁହନ୍ତି ଭଲ ସେ କରନ୍ତି ହେଲା କି?
ହଁ- ହଁ ସେଇଟା ଆକ୍ଚୁଆଲି ମ୍ୟାଡ଼ମ ସେଇଟା କଣ କି ମାନେ ସେ ଯୋଉ ପୋଡପିଠା ର ପ୍ରୋସେସ୍ ଟା ଟିକେ ମାନେ ଅଧିକା ଟିକେ ମାନେ- କଠିନ ଲାଗେ ନା ପରିଶ୍ରମ କରିବାକୁ ପଡେ ସେଥିପାଇଁ ପ୍ରାୟତଃ ହଁ,
କରିବାକୁ ପଡେ - ପଡେ। ମୁଁ କହିଲି କି ଯୋଉଟା ସେଟା ଚାଉଳ ଆଉ ବିରିଆ ଯୋଉ ତିଆରି ହୁଏ ତାର ଭାଗ ମାପଟା ଯୋଉଟା କହିଲେ। ସମସ୍ତେ ସେ ଭାଗ ମାପଟାକୁ ଜାଣିପାରନ୍ତିନି। ହଁ, ସେଇଟା ଟିକେ ଟାଣ ଲାଗିଥାଏ ଖାଇବାକୁ ହେଲା କିି?
ଆଜ୍ଞା ସେଇଟା ଟିକେ ଜଣା ପଡେନି। ଆଜ୍ଞା, ସେଇଟା ଟିକେ ଜଣା ପଡନି ତାର ଭାଗ ମାପଟା।
ହଁ ହଁ କିନ୍ତୁ କ୍ଷୀର ପୋଡପିଠା ମ୍ୟାଡ଼ାମ ଆପଣ କୁହନ୍ତୁ। ଚାଉଳ ପୋଡପିଠା ଠାରୁ କ୍ଷୀର ପୋଡପିଠା ବହୁତ ନରମ ଲାଗି। ଖାଇବାକୁପଣ କେବେ ଖାଇଛନ୍ତି କ୍ଷୀର ପଡୋ ପି
ନାଇଁ ମ୍ୟାଡ଼ାାମ ମୁଁ କ୍ଷୀର ପୋଡପିଠା କେବେ ଖାଇନି। କିନ୍ତୁ ମୋର ନଣନ୍ଦ ଭଲ କ୍ଷୀର ପୋଡପିଠା ଭଲ କରନ୍ତି। ଆଉ ସେ ବି ଆସିଛନ୍ତି। ଆମର ଅଛି ଯୋଜନା କରିବାର। ନେକ୍ସ
ଓ ହୋ ସେଇଟା ଆପଣ ନା କ୍ଷୀର ପୋଡ ପିଠା ଟା ଟିକେ କଣ କହିଲେ? ଚାଉଳ ପୋଡପିଠା ଠାରୁ କ୍ଷୀର ପୋଡ ପିଠା ଟା ଦେଖିବେ ଆପଣ ବହୁତ ନରମ ଲାଗିଥାଏ। ଖାଇବାକୁ ବହୁତ ସୁଆଦିଆ ଲାଗିଥାଏ ଆପଣ ଯୋଉ କହିଲେ କି ପ୍ରସ୍ତୁତ ଜାଣିନାହାନ୍ତି ହେଲା କି ମୁଁ ଜଣେ ବନ୍ଧୁଙ୍କ ସହିତ କଥା ହେଇଥିଲି ସିଏ ମତେ କହୁଥିଲେ କି ପିଠାର ପ୍ରସ୍ତୁତି ବିଷୟରେ ହେଲା କି
ଆଜ୍ଞା ଟିକେ କହିବେ ମତେ ଟିକେ ହେଲ୍ପ ମାନେ ଦରକାର ହବ
ହଁ ନିଶ୍ଚିତ ଭାବରେ ମୁଁ ଆପଣଙ୍କୁ କହୁଛି। ମୁଁ କହିଲି କି ଯୋଉ ପୋଡ ପିଠା ଯେତେବେଳେ ଆପଣ କରନ୍ତି କ୍ଷୀର ପୋଡ ପିଠା ହଉ, କିମ୍ବା ସେଇ ଯୋଉ ବିରି ଚାଉଳରେ ପ୍ରସ୍ତୁତ ଯୋଉ ପୋଡପିଠାଟି ହଉ ଆପଣ ଚାଉଳ ତା ନିହାତି ଭିଜଉଥିବେ ଭିଜେଇକି ତାକୁ ଚୁନା କରୁଥିବେ ସେ ଚୁନା ଟାକୁ ରଖନ୍ତି ତା ମାଧ୍ୟମରେ ହିଁ ଆମର ପୋଡପିଠା ଟି ପ୍ରସ୍ତୁତ ହେଇଥାଏ। ଆପଣ ଖେମ୍ ଖାଲି ଯୋଉ ବିରି ଚାଉଳ ପୋଡ ପିଠାରେ ସେଇଟା ଖାଲି ବିରି ଦିଅନ୍ତ କ୍ଷୀର ପୋଡ ପିଠା ଯୋଉଟା ହୁଏ ଆମର ସେଇଟା କଣ କି କ୍ଷୀରଟାକୁ ପ୍ରଥମେଲୋକ କ କଣ କରନ୍ତି ଆପଣ ଚୁଲିରେ ବସନ୍ତୁ ବା ଗ୍ୟାସ ରେ ବସନ୍ତୁ ଯେକୌଣସି ଜାଳେଣୀ ଦ୍ଵାରା ବି ଆପଣ ପ୍ରସ୍ତୁତ କରନ୍ତୁ ବା ଲାଇନ୍ ମାଧ୍ୟମରେ କରନ୍ତୁ ସେଉଟାକୁ ବସେଇ ଦେଇକି କଢେଇ ହଉ କିମ୍ବା ହାଣ୍ଡି ହଉ ଯୋଉଥିରେ ବି ଚାହିଁବେ ଆପଣ କରିପାରିବେ ହେଲା କି ସେଟାକୁ କ୍ଷୀର ଦିହରେ କ୍ଷୀର ଭତରେ ଫୁଟିଯାଏ ତା ଦେହରେ ଗୁଜୁରାତି ହେଲା ବା ଅଳେଇଚ ହେଲା
ମାନେ ମ୍ୟାଡାମ ଗୋଟେ କଥା କ୍ଷୀର ଟା ଫୁଟି ଗଲା ପରେ ମାନେ ତାକୁ ଥଣ୍ଡା କରିକି କରିବ ନା ଗରମ ରେ ମାନେ ସେ ଗରମ କ୍ଷୀରରେ ଆଚଛା ଆଚଛା
କେ ଥଣ୍ଡା କରି ଯଦି ଚୁନା ଟାକୁ ଯଦି ଗୋଳେଇବା ଜନ୍ତିବା ସେଟା ମାନେ ଯୋଉ ଚାଉଳ ସୁନା ଟା ନା ବିଣ୍ଡା ହେଇଯାଏ ମାନେ ଯେମିତି କୁହନ୍ତି କି ଶୁଖିଲା ଯେମିତି ମାଟି ପେଣ୍ଡୁଳା ଦେଖିବା ବାହାରକୁ ଶୁଖିଲା ଦେଖା ହାଉଥିବ ବାହାରକୁ ଓଦା ଦେଖାଉଥିବ ଭିତରେ ସୁ ଖିଲା ଥିବ ଯେମି ଧର ବର୍ଷା ଭଲସ ହେଇନଥିବ ବା ଯୋଉ ଜାଗାରେ ଧର ପାଣି ଢାଳିଥିବ ଭଲ ସେ ଯଦ ଭେଦିନ ଥିବ ସେମିତି ସେଟା ଯେତେବେଳେ କ୍ଷିରଟା ଯେତେବେଳେ ଫୁଟିଯାଏ ତା ଦେହରେ ଆମର ଯୋଉ ଶୁଖିଲା ଜିନିଷ ଯାହାବ ବି ରହିଲା ନଡିଆ ହଉ କି ଆଲମଣ୍ଡ ହଉ ବା କାଜୁ ହଉ ଯାହାବି ଆପଣ ଶୁଖିଲା ଜିନିଷ ପକେଇ ପାରିବେ ତେଜପତ୍ର ଦେଇ ପାରିବେ ତାପରେ କ୍ଷୀର ପୋଡ ପିଠାରେ କଣ କି ଯଦି ଆପଣ ଗୁଡ ପକେଇବେ ତାର ରଙ୍ଗ ଟି କେ ବଦଳି ଯାଇଥଏ ନାଲି ନାଲି ଦେଖାଯିବ ସେଥିପାଇଁ କ୍ଷୀର ପୋଡ ପିଠାରେ ବିଶେଷ କରିକି ଚିନି ଲୋକମାନେ ପକାନ୍ତି ହେଲା କି। ଆଉ ଚିନି ଟାକୁ ପ ପକେଇକି ସେଇଟା ଚୁନା ଟାକୁ ଧୀରେ ଧୀରେ ପକେଇକି ତାକୁ ଗୋଳେଇଥାନ୍ତି ବା ଜନ୍ତୁଣୀ ଆକାରରେ ପ୍ରସ୍ତୁତ କରିଥାନ୍ତି। ଆପଣଙ୍କର ଯୋଉ ଚାଉଳ ବିରିରେଆ ହୁଏ ପୋଡବଳ ଠଟା ଏମିତି ହୁଏ ନା କେମିତି ହୁଏ?
ହୁଁ ହୁଁ ହୁଁ ଚାଉଳ ବିରିରେ ବି ସେଇ ପ୍ରକ୍ରିୟ ମୁଁ ଯେ ତିକି ଜାଣିଛି ମାନେ ତାକୁ ଟିକେ ଯୋଉ ତାର ଭାଗ ମାପ ଟିକେ ନିହାତି ଦରକାର ଜାଣିବା ତାପରେ ଆଉ ସେମିତି କିଛି ଏତେ କଷ୍ଟ ନାହିଁ
କହିଲେ କି ବିରି ଯଦି ଟିକେ କମିଯିବ ଚାଉଳ ପୋଡ ପିଠା ଟା ଟିକେ ଟାଣ ଲାଗିଥାଏ ନାଇ କି? ଖାଇବା ପାଇଁ ପାଟିକୁ ହଁ ତା ତାପରେ ସେଇଟା କୁହ କ୍ଷୀର ପୋଡ ପିଠା ହଁ ଜନ୍ତି ଦେଇକି ସେଇଟା କଣ କରନ୍ତି କହିଲେ? ଏନ୍ଥର ଏବେ ତ ବିବାହ ରୂପରେ ଲୋକମାନେ କରୁଛନ୍ତି ଆଗ କାଳେ ଧର ଥିଲା ଧର ମାଟି ରେ ଯେମିତି ଆପଣ କହିଲେ ଉଁ ଯୋଉ ଚାଉଳ ବିରି ପୋଡ ପିଠା ଟାକୁ କରିକି ଏଥର ପତ୍ର ରେ ରଖିକି ପ୍ରସ୍ତୁତ କରାଯାଏ କ୍ଷୀର ପୋଡ ପିଠା ଟା ମଧ୍ୟ ସେମିତି କୌଣସି ପାତ୍ରରେ ରଖିକି ଲୋକମାନେ କଣ ଏବେ କରୁଛନ୍ତି ଗ୍ୟାସ ରେ କରିଦଉଛନ୍ତି ଯୋଉ ତତଲା ତାୱାକୁ ରଖି ଦଉଛନ୍ତି କିନ୍ତୁ ଗାଁର ଲୋକମାନେ କଣ କରନ୍ତି କହିଲେ ଚୁଲିରେ ଉଧର ରୋଷେଇ ହୁଏ ସେ ରୋଷଇ ସ୍
ହଁ ପ୍ରାୟତଃ ମୋ ବୋଉ ବି ସେମ ତି ମାନେ ମୋ ବୋଉ ବି ସେମିତି ମାନେ ପୋଡ ପିଠା ଟା କୁ ସବୁବେଳେ ଚୁଲିରେ ପ୍ରସ୍ତୁତ କରିଥାଏ ମୁଁ କେବେ ଗ୍ୟାସ୍ ରେ ଦେଖିନି ତାପରେ ଆମର ଅଧି ଆମାଉଣ୍ଟ ର ବି ସେ ଜିନିଷ ହେଇଥାଏ କାହିଁକି ନା ସବୁବେଳେ ହେଇନଥାଏ ନା।
ହଁ ହଁ କାହିଁକି କହିଲେ ଯଦି ପର୍ବରେ ହଉଛି କାହିଁକି ନା ଯେତେବେଳେ ବନ୍ଧୁ ଘରକୁ ଦିଆହବ। କିଛି ଏଧିରେ କୁଣିଆ ମାନେ ଲୋକ ଲୋକମାନେ ଆସିବେ ଖାଇବା ପାଇଁ ବା କିଛି ଯଦି ସାଙ୍ଗସାଥି ମାନେ ଆସିଲେ ସେମାନଙ୍କୁ ଦିଆହବ ତ ଚୁଲି ରେ କଲେ ଟିକେ ବଡ ଆକାରରେ କରିବା ଟିକେ ସୁବିଧା ହେଇଥାଏ ଆମକୁ। ସେଥିପାଇଁ କରୁଥିବେ ପ୍ରସ୍ତୁତ ଆଉ ତାପରେ ମ୍ୟାଡାାମ ଆପଣ ଦେଖିଥିବେ ସେ ଯୋଉ ଚୁଲିର ଯୋଉ ଜାଳେଣୀ ଟା ପ୍ରସ୍ତୁତ ହେଇଥାଏ ମାନେ ସରିଲା ପରେ ଯୋଉ ଅଙ୍ଗାରଟା ଆପଣ କୁହନ୍ତୁ ସେଇଟା ଲ ମା କରନ୍ତି ନା କେମିତି ଅଲଗା କେମିତି ନା ଜାଳିକି
ନାଇଁ ଆମ ନାଇଁ ଆମର ତ ମୁଁ ମୁଁ ଯେତିକି ଦେଖିଛି ମୁଁ ଯେତିି ଦେଖିଛି ମ୍ୟାଡ଼ାାମ ସେଇ ପ୍ରକ୍ରିୟାରେ ହିଁ ହୋଇଥାଏ ଆମର ଆଗ ମାନେ ଦିଆଯାଇଥିବ ତଳେ ନିଆ ଦିଆଯାଇଥିବ ତାପରେ ଯୋଉ କୁହୁଳା ଟା କୁହନ୍ତି
ହଁ ହଁ ସେ ଯୋଉଟା ଅଙ୍ଗାର କହିଲେ କୁହୁଳା ଆପଣ ଯୋଉଟା କହୁଛନ୍ତି ମୁଁ ସେଇଟାକୁ ଅଙ୍ଗାର ବୋଲି କହୁଛି।
ହଁ ସେଇଟାକୁ ଉପରେ ଆଜ୍ଞା ଆଜ୍ଞା ତ ସେଇଟାକୁ ନଦୀ ଦେଇକି କି ସେଇଭଳି ମାନେ ଗୋଟେ ନାଇଟ୍ ସେଇଟା ରହେ ତାପରେ ସକାଳୁ ତାକୁ ମାନେ ଯେମିତି ଖାଇବା କଥା ଖାଆନ୍ତି ତ ସେଇଟା ବହୁତ ଟେଷ୍ଟ ଥାଏ ମ୍ୟାଡ଼ାମ ମାନେ ଏଇଟା ବହୁତ ତୋ ପର୍ବପର୍ବାଣୀରେ ହିଁ ଖାଇବାକୁ ଆଜ୍ଞା ପର୍ବପର୍ବାଣୀରେ ହିଁ ଜିନ ଷ ମିଳିଥାଏ ଖାଇବା ପାଇଁ।
ହଁ ରଜରେ ତ ବିଶେଷ କରିକି ହଁ ରଜରେ ତ ବିଶେଷ କରିକି ପୋଡ ପିଠା ତ ମୁଖ୍ୟ ଖାଦ୍ୟ ନା। ଦେଖିବେ ପ୍ରାୟତଃ ଘରେ ଘରେ ଦେଖିବେ ଆଜି ପିଠା
ଯୋଉ କୁହନ୍ତିନି କି ମାନେ ରଜରେ କିଛି ପୋଡ଼ା ପୋଡ଼ି ହବନି ସେଇଟା କେବଳ ସଜବାଜ ଦିନ ରାତିରେ ହିଁ ପୋଡ଼ା ହେଇଥାଏ ଯଉଟା କିି ପହିଲ ରଜ ଦିନ
ହଁ ହଁ ପୂର୍ବ ଦିନ ରାତିରେ ପୋଡି ଦେଇଥାନ୍ତି କାଇଁ ତା ତା ପରଦିନ ବି ଲୋକ ରଖିକି ଖାନ୍ତି। କିନ୍ତୁ ସେଦିନ କରିନଥାନ୍ତା ପୂର୍ବ ଦିନ ରାତିରେ ସେଇଟା ପ୍ରସ୍ତୁତ କରିକି ରଖଥାନ୍ତି। ତାପରେ ଆଉ ଗୋଟେ ବି ଆପଣ ଯୋଉ କହିଲେ ରଜରେ ପୋଢାପୋଡି ହୁଏନି ଧର ଆମେ ଳ ଉଠିକି କେମିତି ପଡିବା ଗୋଟେ ରୋଷେଇ ଯଦି ଆମେ କ କରିଥିବା। ବା ସେ ଜାଳେଣୀ ଟା ପ୍ରସ୍ତୁତ ହେଇକି ଅଙ୍ଗାର ବା ଆପଣ ଯୋଉଟା କହିଲେ କି କୁହୁଳି ପ୍ରସ୍ତୁତ ହେଇକିଥିବ। ତାକୁ ଲଦିକି କରନ୍ତି ଆମେ ତ ଆଉ ଏତେ ସକାଳୁ ଉଠି କିଛି ରୋଷ ସେ ବି କରି ନଥିବା କୁହୁଳି ଥିଲେ ତ ତାପରେ ଲଦିବା ନା ସେଥିପାଇଁ ଧର ସନ୍ଧ୍ୟା ସମ ମା ରେ କିଛି ରୋଷେଇ ହେଇଛି ତ ରୋଷେଇ ସରିଲା ପରେ ସେ ଯୋଉ ଅଙ୍ଗାର ଟା ଥାଏ ତାକୁ ଲଦିକି କରିବାକୁ ଟିକେ ସୁବିଧା ହୁଏ ଆମକୁ ଆଉ ଟିକେ ଅଧିକ ସମୟ ଦବାକୁ ପଡିନଥାଏ।
ପଡିଥାଏ ହୁଁ।
ବଣି ନଥାଏ ସେ ଭଲ ହୁଏ ସେଥିପାଇଁ ଆଉ ଆଉ ମ୍ୟାଡାମ ଆପଣ ରଜରେ ଦୋଳି ଖେଳିବାକୁ ଯାଆନ୍ତି କି ନା ନାଇଁ?
ଦୋଳିତ ମ୍ୟାଡାମ ଆମର ଏଇଠି ମୋର ଘର ପାଖରେ ଗୋଟେ ରଜ ମହୋତ୍ସବ ହଉଛି। କିନ୍ତୁ ଯେହେତୁ ମୁଁ ଶାଶୁ ଘରେ ମାନେ ମୁଁ ବୋହୁନା ତ ସେଥିପାଇଁ ମୁଁ ସେମିତି କେବେ ଯାଇନି। ବାହାରକୁ ଆଉ ଶାଶୁଘରେ ସେମିତି କିଛି ନାହିଁ। ଆଜ୍ଞା ଝିଅ ବେଳେ ତ ଆମର ମୋ ମାନେ ମୋ ବାପ ଘର ଗାଁ ରେ ସେମିତି କିଛି ମହୋ ତ୍ସବ ବ ହଉନଥିଲା କିନ୍ତୁ ବି ଆମେ ସେଲି ମାନେ ଆମେ ତାକୁ ସେଲିବ୍ରେଟ କରୁଥିଲୁ।
ଆଜ୍ଞା ଆଜ୍ଞା ଆଉ ମ୍ୟାଡ଼ାାମ ଆପଣ ଯୋଉ କହିଲେ ଯୋଉ ଦୋଳି ଖେଳିବାକୁ ଯାଆନ୍ତି ବା ଦୋଳି ଲାଗେ। ଆପଣଙ୍କ ଆଡେ ଯୋଉ ରଜରେ ପଟା ଦୋଳି ଲାଗେ ନା ଅଲଗା ଅଲଗା ଦୋଳି? କଣ ସବୁ ଲାଗିଥାଏ ଆପଣଙ୍କର?
ପଟାର ପଟାର ବି ଦୋଳି ଲାଗିଥାଏ ବାଉଁଶ।
ପଟା ମାନେ ଯୋଉ କୁହନ୍ତି ହଁ ହଁ ଯୋଉ ପଟା ଦୋଳି ଲାଗେ କହିଲେ ଏଇ ଯୋଉ କୁହନ୍ତି କି କିଛି ଲୋକଙ୍କ କୁହନ୍ତି କି ପିଢା ଦେଇକି ଲଗେଇ ଦିଅନ୍ତି ବା ମୁଁ ଦେଖିଛି ଆମ ଆଡେ କଣ କରନ୍ତି କହିଲ ଗୋଟେ ପଟାରେ ଦୁଇ ପଟ ସାଇଡ ରେ ଦୁଇଟା କଣା ଥିବ ହେଲା କି ତା ଭିତରେ ବାଉଁଶ ପୁରେଇକି କ୍ଷିଲ ଦିଅନ୍ତି। ତଳେ କ୍ଷିଲ ଯୋଉଟା କଲେ କି ବାଉଁଶ ଦ୍ଵାରା ଯୋଉ ପ୍ରସ୍ତୁତ ଯୋଉ କାଠିଟା ଛୋଟ ଟୁକୁଡା କାଠି ଧିରେ ତାକୁ କ୍ଷିଲ ଦେଇକି ଦୁଇଟା ବାଉଁଶ ଆଉ ଦଉଡି ଦେଇକି ଗଛରେ ବଡ ଗଛରେ ଲଗେଇଥାନ୍ତି। ଆମର ଆଜ୍ଞା ଆପଣଙ୍କର କଣ ସେମିତି ଲାଗିଥାଏ ନା ଅଲଗା କିଛି ଭାବରେ ପ୍ରକାଶ ହୋଇଥାଏ।
ମ୍ୟାଡାମ ଆମର ଏଠି କଣ ହେଇଥାଏ ନା ମାନେ ସେଇ ପଟାରେ ବି ହେଇଥାଏ ବା ପଟାରେ ମାନେ ଦଉଡି ମାଧ୍ୟମରେ ଆମର ପଟାରେ ହେଇଥାଏ ତା ସହିତ ପୁଣି ବାଉଁଶ ବି ହେଇଥାଏ ମାନେ ଯୋଉଟା ଦୌଡି ଯୋଉ ଦିପଟେ ଲାଗେ।
ଆଜ୍ଞା ଆଜ୍ଞା ମ୍ୟାଡାମ ଆପଣ ପଟାଦୋଳି ଯେବେବି ଖେଳିଥାନ୍ତି ଆପଣଙ୍କୁ ଡର ଲାଗେନି ପଟାଦୋଳି ଖେ ଖେଳିବା ପାଇଁ ମତେ ଖେଳିବା କାହିଁକି କହିଲେ ସେଗୁରା ଯୋଉ ପଟା ଦୋଳି ଖେଳ କି ଆଜ୍ଞା ଆଜ୍ଞା ପଟା ଦୋଳି ଖେଳିଲା ବେଳେ କଣ ହୁଏ କି ଜଣେ ଦେଖିବେ ଜଣେ ଜଣେ ତ ଏକୁଟିଆ ଠିଆ ହେଇକି ଖେଳନ୍ତି ବା ଏକୁଟିଆ ବସିକି ଖେଳନ୍ତି। ବେଳେ ବଳେ କୁହନ୍ତି ଜଣେ ବସିଥିବେ ଜଣେ ଠିଆ ହେଇଥିବେ ହେଲା ତ ଖେଳିଲା ବେଳେ ଲାଗେ କି ମତେ ମୁଁ ତଳେ ପଟା ଖସି ପଡିବି କି କାହିଁକି କହିଲେ ଏଇଥିରେ ତ ବଡ ବଡ ଗଛରେ ଆମର ଲାଗିଥାଏ। ଯଉଟା କି କୁହନ୍ତୁ ଆମ୍ବ ଗଛ ହେଲା କି ଆମର ଓ ତ ଗଛ ବର ଗଛ ହେଲା ସେଇ ଗଛରେ ପ୍ରାୟତଃ ଦୋଳି ଲାଗିଥାଏ ଆଉ ଯେହେତୁ ଏତେ ଉଚ୍ଚାକୁ ପୁଣି ଦୁଇ ଜଣ ଜଣେ ବସିଥିବ ଯିଏ ତଳୁ ପୁରା ଦେଖାାଯାଉଥିବ ମୁଁ ଏତେ ଉଚ୍ଚାରେ ଉଡୁଛି। ସେଥିପାଇଁ ମତେ ବହୁତ ଡର ଲାଗେ ହଁ।
ଲାଗିଥାଏ କିନ୍ତୁ ଯେହେତୁ ବର୍ଷକୁ ଥରେ ତ ସେଇଟା ମଜା
ଖେଳିବାକୁ ଖୁସି ଲାଗେ ଆଉ ମ୍ୟାଡାମ ଆପଣ ଯୋଉ କହିଲେ କି ରଜ ଉତ୍ସବ ଆପଣଙ୍କର ଆଡେ ହଉଛି ବା ଯୋଉ ଆପଣଙ୍କ ଶାଶୁଘର ଆଡେ ହୁଏ। ଆପଣ ନଗଲେ ମଧ୍ୟ ସେଠାକୁ ସେଠି ଶୁଣିଥିବେ ନିଶ୍ଚିନ୍ତ କେମିତି କଣ ସବୁ ହୁଏ ଶୁଣିଥିବେ କି ନା ନାଇଁ ନିହାତି।
ଭାବରେ ମୁଁ ବହୁ ବହୁତ ଭିଡିଓ ଦେଖେ ବହୁତ ଶୁଣେ ଆଉ ବହୁତ ସେଠି ବହୁତ କିଛି ଜିନିଷ ସେଲିବ୍ରେଟ କରନ୍ତି ଯେମିତି କି ପାନ ଖାଇବା ହଉ। ବା ଆମର ଦୋଳି ଖେଳିବା ହଉ ବା ଆମର କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ।
ସାଂସ୍କୃତିକ କାର୍ଯ୍ୟ ଯେମିତି ନାଚ ହେଲା ଗୀତ ହେଲା ଆଉ ଯୋଉ ଯେମିତି କୁହନ୍ତି ପ୍ରଶ୍ନ ପତ ପତ୍ର ପଚାରନ୍ତି ଧର ରଜ ବିଷୟରେ କି ଧର ଛୁଞ୍ଚି ସୂତାରେ ପୁରେଇବେ ହଁ ହଁ।
ଝିଅ ମାନଙ୍କ ଭିତରେ ହୋଇଥାଏ ଏଇଟା ଆଜ୍ଞା।
ଆ ମ୍ୟାଡ଼ାମ ଏଇ ସବୁ ଯୋଉ ଜିନିଷ ହୁଏ ସେମାନଙ୍କୁ ଯୋଉ ସେ ମାନେ ଧର ଯୋଉ ମନେକର ଆମର ନାଚ ହଉଛି। ବା ଜଣେ ଗୀତ ଗାଉଛି ତା ଭିତରେ ଯିଏ ପ୍ରଥମ ହୁଏ ସ୍ଥାନ ଅଧିକାର କରନ୍ତି କିମ୍ବା ଦ୍ୱିତୀୟ ସ୍ଥାନ ଅଧିକାରଣ କରନ୍ତି। ସେମାନଙ୍କୁ
ଆଜ୍ଞା। ହଁ ସେମାନଙ୍କୁ ବି ଆମର ଆସନ୍ତି ଅ ଆଜ୍ଞ ଆଜ୍ଞା ଆମର ଅତିଥି ବି ଆସନ୍ତି ମାନେ ଅତିଥି ନିମନ୍ତ୍ରଣ ବି ହେଇଥାଏ। ଯେମିତି କିି ଆମର ସିଏ ଯୋଉ ସିନେମା ଲାଇନ ରୁ ବି ଆସନ୍ତି କେତେ କେତେ ଜଣ ଅତିଥି ହେଇକି, ବା ଆମର ଆଜ୍ଞା, ଗ୍ରାମର ସ ହେଲା ବା ଆମର କୌଣସି ବ୍ଳକର କୌଣସି ଅଧିକାରୀ ହେଲେ ତ ଏହିଭଳି ଭାବେ ତାପରେ ଆସନ୍ତି ସେମାନେ କଣ କରନ୍ତି ନା, ଆଜ୍ଞା, ଆଜ୍ଞା। ତ ସେମତି ଆସିକି ସେମାନେ କଣ ଆଜ୍ଞା। ସେମାନେ ହଁ ସେମାନେ କଣ କରିଥାନ୍ତି ନା ପ୍ରାଇ